ହ୍ୟାଲୋ।
ହ୍ୟାଲୋ।
ହଁ, ଭାଇ, ଏ ବର୍ଷ ଟୁର୍ଣ୍ଣାମେଣ୍ଟ ଅ ହେଇଥିଲା ଆର୍-ଏଇ ବର୍ଷ ଟୁର୍ଣ୍ଣାମେଣ୍ଟ କେମିତି କଣ କରିବା?
ଟୁର୍ଣ୍ଣାମେଣ୍ଟ ଟା ଦେଖେ ଆରଥର ଯାହା ଟିକେ ସଟ ସଟିଆ ଟିକେ ହେଇଥିଲା।
ହଁ।
ଆଉ ଏଇଥିରେ ଟିକେ ଚାହିଁଵା, ଆମେ ଟିକେ କିନ୍ତି ବଡ ଆକାରରେ ଟିକେ କରିବା ପାଇଁ, ଆଉ।
ହଁ ହଁ।
ଅ ଆଉ ଆମର ଟିମ୍ ରେ କେତେ କଣ ପଇସା ଜାଣିଛୁ ନା ନାଇଁ?
ନା ଆମର ପଇସା କେତେ କଣ ଅଛି ଜାଣିନି?
ହଁ ଆରେ ମୋ ପାଖରେ ଦେଖେ ଏଠି ମୋ ମୋ ପାଖରକୁ ଆ ଆଉ ଜଣଙ୍କ ପାଖରେ ଅଛି।
ହଁ।
ମୁଁ ମୋ ପାଖରେ ଅଛି ସାତ ହଜାରେ ତା ପାଖରେ ଅଛି ତିନି ହଜାରେ ଟଙ୍କା ଅଛି।
ହଁ ଏଥର ଟିକେ ଭଲରେ ମାନେ ଟୁର୍ଣ୍ଣାମେଣ୍ଟ ଟା ଟିକେ ବଡ ଆୟୋଜନ କରିବା ଆଉ।
ହଁ।
କରିବା ଏଥର ଏଥର ଯେମିତି ଏମପିଙ୍କୁ ଏପିହାଙ୍କୁ ଡାକିବା ଆଉ।
ହଁ, ଆଉ ତୋ ନଜରରେ କଣ କୋଉ କୋଉ କୋଉ ଟିମ୍ କଣ ଅଛନ୍ତି?
ମୁଁ ହେଉଛି ଦଶପଲା, ନୟାଗଡ଼ ଆଉ ମ ଦେହ ଖଣ୍ଡ, ଡୋଲମରା ଆଉ ନୂଆ ଗାଁ ଆଡ଼ ଗୋଟେ ଏମିତି ଆଉ।
ମତେ କଣ ଡାକିବାରନିଁ, ଭଲ ଟିମ୍ ହେଲେ ଦେଖେ। ଆଡକଟା ଡ଼ାକିବା ନି ବି ଦେଖେ, ଦଶପଲା ଦଶପଲା ପ୍ରଥମେ।
ହଁ।
ତାପରେ, ଇଟାଭାଟି ଗୋଟେ ଆସିବେ।
ଆଁ, କେତୁଟା କଣ ଟିମ୍ କରିବା?
ଆଟା ଟିମ୍ କରିଆ।
ହଁ ଆଉ ଇ ନରର ରନର୍ ସବୁ କେତେ ରଖିଆ?
ହଁ, ତୁ ଶୁଣୁନୁ, ମୁଁ କହୁଛି ଶୁଣେ। ଦେଖେ, ଉଁ ଆମର ଅ ଅ ଆଗ କିଏ କିଏ ଅଛି? ଆଟା ଟିମ୍ ଭିତରୁ ଆସିବ କିଏ କିଏ? ଗୋଟେ ଆସିବେ, ଦଶ ପୋଲା ଗୋଟେ ଆସ୍ ସିବ ତାପରେ ଆସିବ କିଏ? ଆମ ଇଟାଭାଟି ଦିଇଟା।
ହଁ।
ତା ପରେ ଓଡଗାଁ।
ହଁ।
ତିନି ଢୋଲମରା
ଚାରି।
ଚାରି ଶୋରଡା।
ପାଞ୍ଚେ।
ଆମ ଗାଁ।
ଛଅ।
ଛ ଆଉ ଦିଟା ଟିମ ଆଉ ଦିଟା ହେଲେ ଆଉ ଦିଟା ହେଲେ ସେପଟୁ ଆମେ ଡାକିଦବା ଅ ଗୋଟେ ଆସିବେ କିଏ? ହଁ ଡିମିଝରି ଗୋଟେ ଟିମି।
ହଁ ସାତେ।
ସାତେ ସାତେ ତାହେଲେ ଆଉ ଗୋଟେ ସେପଟୁ ଆମ ନୟାଗଡ ପଟୁ କାହାକୁ ଡାକିଦବା ଆଉ।
ଓଡ଼ ଗାଁ
ଓଡ଼ଗାଁ ତ ଆସିବେ ଦେଖେ ଏ ଦିଟା ଟିମ ନୟା ଯୋଉ ମୁଁ ଯୋଉ କହିଲି ନ ପୁ ନୟାଗଡ଼ ପଟୁ ଆଉ ଗୋଟେ ଟିମ୍ ଡକିଦେବା ଆଉ ନଜର ରଖିଥିବୁ ଏଇ ଟିମ୍ ଟା ଗୋଟକ ଆଉ।
ହଁ ହଁ ମୁଁ ଦେଖୁଛି କହିବି ନହେଲେ ଆଉ।
ହଁ। ଆଉ ଆ
କେତେ କଣ ଉଇନର ରନର୍ସଅପ ରଖିବା?
ଦେଖେ ଉଇନର ଟା ଆମେ ରଖିବା କେତେ କହିଲୁ ଉଇନରଟା ଯେମିତିରେ ରଖିବା ଗୋଟେ ପନ୍ଦର।
ହଁ।
ପନ୍ଦର ଆଉ କେତେ କହିଲୁ ଉଁ ବାର।
ହଁ ହଁ।
ବୁଝିଲୁ?
ହଁ।
ଏମିତି ହେଲେ ହଁ ମୁଁ ଯୋଉ ଆସିବ ଅ କପରେ ଆମର ଉଁ କେଡିି କେଡିକି ଆଣିଆ ବଡ ଟୁର୍ଣ୍ଣାମେଣ୍ଟ ହଉଛି।
କପ ଟିକେ ବଡ ବଡ ଦେଖିକି ଆଣିଆ ଏ ବର୍ଷ ଆଉ
ହଁ। ବଡ ବଡ ହେଲେ କେତେ କେତେ ଫୁଟିଆ ଆସିବ?
ଏ ଦି ତିନି ଫୁଟିଆ କି ଦି ତିନି ଫୁଟ ଭିତରେ।
ନାଁ ନାଁ ଦୀ ତିନି ଫୁଟୁ ହେଲେ ବଡ଼ ଟୁର୍ନାମେଣ୍ଟ କରୁଚ ଗୋଟେ ଆସେ ଯେମତି। ପାଞ୍ଚ ଫୁଟୁ ମୋ ହାଇଟ ଟା କେତେ ହବ ଛଅ ଫୁଟୁ?
ହଁ।
ଛଅ ଫୁଟ୍ ହେଲେ ପାଞ୍ଚ ଫୁଟ୍ ଗୋଟେ ଆସି ସାଢେ ପାଞ୍ଚ ଫୁଟ୍ଟ ଗୋଟେ ଆସିବ ଆଉ ଗୋଟେ ପାଞ୍ଚ ଫୁଟ୍ କପ ଆସିବ ଦିଟା।
ହଁ ହଁ।
ଉପରେ ଟିକେ କପ ଟିକେ ବଡ ନହେଲେ ଭଲ ଲାଗିବ କି ତା ଉଁ ଟିକେ ଦର୍ଶକମାନେ ଟିକେ ଅଧିକ ହବେ ନା ଆଉ।
ହଁ।
ହୋଉ କପ୍ ଗଲା ଆଉ ଆମର ଯୋଉ ମ୍ୟାନ ଅଫ ଦି ମ୍ୟାଚ, କପ୍ ଟା କୋଉଠୁ ଆଣିବା?
କପ ମୁଁ ଭାବୁଛି ନୟାଗଡରୁ ଆଣିଲେ ହେରି ଭଲ ହଅନ୍ତା।
ହଁ ହୋଉ ତାହେଲେ ନୟାଗଡରୁ ବୋଧେ ବୁଝିବାକୁ ପଡିବ ତାହେଲେ ଆଉ।
ହଁ।
ତାହେଲେ ଆମର ଅ ଆଣିବାକୁ ପଡିବ ନୟାଗଡରୁ ଆ ଆମେ ଯୋଉ ଛୋଟ ଅଫ ଦି ମ୍ୟାପ ଦି ମ୍ୟାଚ, ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ, ପ୍ଲେୟାର ଅଫ ଦ ଚ ବେଷ୍ଟ ବୋଲର ବ୍ୟାଷ୍ଟ ବେଷ୍ଟ ବ୍ୟାଟର ଏରା ସବୁ କୋଉଠୁ ଆଣିବା? ଇଏ ସେଇଠୁ ଆଣିବାହାରି ଆଉ।
ହଁ ହେଇଠୁ ଆଣିବା ହେରି।
ଏ ଛୋଟ ଛୋଟ ଟିକେ ଆଣିବାକୁ ପଡିବ। ବେଶୀ କଣ କହିଲ ଆମେ ସେଇ ଦେଖିକି ଆମର କଁ ଆଣ, ଆମେ ମେଡାଲ ଆଣିବା ହେରି।
ହଁ ହଁ ହଁ ହଁ ଏରା ଆଣିଲେ ଭଲ ହନ୍ତା।
ହଁ। ମେଡାଲକୁ ଆଉ ଟଙ୍କା ପାଁସ ଟଙ୍କା ଲେଖା ଦେଇଦବା ଆଉ।
ହଁ।
ହଁ। ଆଉ ଉଁ ବଜେଟ ତ ଏତେ ହେଲାଣି କଲେକ୍ସନ ଟା ଦେଖେ। କାଲି ପଡିଆକୁ ଗଲେ ନୁହଁ କି
ହଁ।
ସମସ୍ତଙ୍କ ସାଥିରେ ଟିକେ କଥା ହେଇଯାଇଥିବା ବସିକି ମିଟିଂଟେ କରିଦବା।
ହଁ।
ସମସ୍ତଙ୍କ କହିଦବା ଟିକେ କେମିତି କଣ ମାନେ ଅ ବଜେଟଟା ଅଧିକ ଟିକେ ମାନେ ଅଧିକରେ କରାହେଉଚି ଆଉ କିଛିଟା ଟଙ୍କା ସାହାଯ୍ୟ କରିବେ ଆଉ। ସମସ୍ତେ କିଛି
ହଁ ହଁ ଏଇ ବର୍ଷ ଆଉ ଭୋ
ହଁ କରିବା ନା, ଆଉ ଆମର ଯୋଉ ବାହାରେ ଯୋଉ ନାହାନ୍ତି କି ଯୋଉ ଭାଇ ମାନେ
ହାଁ।
ଚାକିରି କରିସନ୍ତି, ତାଙ୍କ ମାନଙ୍କଠୁ ଟିକେ ଆଣିବା ତାଙ୍କମାନଙ୍କୁ ଟିକେ ଆଉ।
ହଁ ସେମାନଙ୍କୁ କହିଲେ କେତେବେଳେ ସାହାର୍ଯ୍ୟ କରିବେ।
ହଁ ସେଠି ବଡ ଆମଉ ତାଙ୍କୁ କହିଲେ ସେ ଟିକେ ବଡ ଆମାଉଣ୍ଟ ଟିକେ ଦେଇଦେବେ।
ହଁ।
ଆମର ଯିବି ଗାଁ ରେ ଯିଏ ବି ଅଛନ୍ତି ସବୁ ବଡ ବଡ ଲୋକ
ହଁସ ସେମାନଙ୍କୁ କହିଲେମି ସେ ଦେବେ। ଆମେ ଯୋଉମାନେ ଖେଳୁଛେ ସମସ୍ତେ କିଛିଟା ଦେଲେ ସେ ଭଲ ହଅନ୍ତା।
ହଁ ସେରା ଆଣିନା। ଆଉ ଆମର ଯୋଉ ହଁ ଆଉ ଆମର ଗେଷ୍ଟ କାହା କାହାକୁ ଡାକିବା?
ଗେଷ୍ଟ ଫାଇନାଲି ଏମପିଙ୍କୁ ଡାକି ଦିଅନ୍ତେ।
ନା ନା ଫାଇନାଲ ଦେଖେ, ଯୋଉଦିନ ହୋଷ୍ଟ ହବନି କି
ହଁ।
ହୋଷ୍ଟ ଦିନ ଡାକିଦବା ଏମପିଙ୍କି ଡାକିଦବା। କାରଣ ଏମପି ଆମର ଏପଟେ ଯିବେ ନୟାଗଡ ପଟେ। ଆମେ ଯୋଉ ଆମେ ଯାହାହଲେ ବି କୋଉଦିନ କରିଆ ଆଁ ଆଉ ଦଶ ଦିନି ଗଲେ କରିବା।
ହଁ।
ତାଙ୍କେ ଏପଟେ ଯିବେ ଦଶ ଦିନି ବାର ଦିନି ଭିତରେ। ଏପଟେ, ଏପଟେ ଆସ ତଳେ ତାଙ୍କ ହେଠି ବା ବାଜିକି ପଳେଇବେ ଏମପି ଆଉ।
ହଁ ତାହେଲେ ଭଲ ହଅନ୍ତା।
ହଁ ଆଉଲ ଆଉ ଲା ଫାଇନାଲ ଦିନ କରିବା କିଏ କହିଲୁ ଆମର ଚେୟାରମ୍ୟାନ ଆସିବେ ହେରି ଆଉ।
ହଁ।
ଆଉ ଏତିକ ଦିନ ଯେତିକ ଆମ ଏଇ ସ୍କୁଲ ସାରେ ସଭାପତି ସରପଞ୍ଚ ଏମାନଙ୍କୁ ନେଇି ଚଳେଇଦବା ଆଉ।
ହଅ
ହଁ ଆମର ଯୋଉ ଫାଇନାଲ ଯୋଉ ରହିବା ଫାଇନାଲଗୋଟେ ଭୋଜି ଟା ଗୋଟେ କରିବା ଟିକେ ଆଉ।
ହଁ।
ଭଜିଟା କରିବା ଯୋଉ ଖେଳ ଲୋକମାନେ ଯୋଉ ଦେଖିବା ଆସିବେ ସେ ବି ଖାଇବେ ଖେଳ ପିଲା ଖାଇବେ ଯିଏ ସବୁ ଆସୁିଥିବେ ଦେଖି ସେମାନେ ବି ଖାଇବେ ଆଉ।
ଭୋଜି ପାଇଁ ଯୋଉ ରୋଷେଇଆ ହାଗା ଗାଁ ଲୋକଙ୍କୁ କହିଦେବା ନା ବାହାରୁ ରୋଷେଇ ଆକା ଆଣିବା।
ନା ନା ଗାଁ ଲୋକ କୁ କହିଦବା ନା ଭଜି ଟା ଆମର କେତେ ଜଣ ପାଇଁ କଲେ ଠିକ ହବ?
ନହେଲେ ପାଁଶହ ଲୋକ ପାଇଁ କଲେ ଭଲ ହୁଅନ୍ତା। ଆମର ଯାହାେଲେ ବଡ ଆୟୋଜନରେ ଟୁର୍ଣ୍ଣାମେଣ୍ଟ ହବ ନା ଅଧିକ ଲୋକ ହେବେ
ନାଇଁ ନାଇଁ ଏ ଏତେ ଲୋକ ନାଇଁ ଏତେ ନାଇଁ ଆମର ତିନିଶହ ଲୋକ ଢେର ତିନିଶହ ତିନିଶହ
ହଁ ତିନିଶହ ଲୋକ କଲେ ଚାରିଶହ ଖାଇବା ଦଉ
ହଁ ତିନିଶହ ଲୋକ ବି କରିବା ଆମେ ଆଉ
ହଁ
ଆଉ ହଁ ଗଲ ଭୋଜି ଟା ଆଉ ଆମର କାହାକୁ ଗୋଟେ କହିଦେବ କି ଗୋଟେ ରୋଷେଇ କରିଦବ ସାହାଯ୍ୟ ପିଲା କରିଦେବେ ଆଉ।
ଆଉ କୋଉ ଟେଣ୍ଡ ବୁଝିଆ?
ହଁ ଟେନ୍ ଟା ଟେନ୍ ଟା ଦେଖୁଛି ମୁଁ ହବ ବୋଲି କାହା ଗୋଟେ କହିବାକୁ ଗୋଟେ ହଉଛି ନହେଲେ ଯିଏ ଆରଥର ଯିଏ କରିନଥିଲେ ଟେଣ୍ଟ
ହଁ
ତାଙ୍କୁ କହିବା ଟେଣ୍ଟ କରିବା ପାଇଁ ଆଉ।
ଆଉ କରେଣ୍ଟ ବ୍ୟବସ୍ଥା ଟା?
କରେଣ୍ଟ ଆଣିବା ହେରି ତମ ଘରଠୁ ନହେଲେ ଆଣିବା ହେରି
ହଁ
ଟେଣ୍ଟ ତାଙ୍କୁ କହିବା କେତେ କହିଲୁ ସେଇ ପା ଞ୍ଚ ଛଅ ହଜାର ଭିତରେ କରିବେ ଆଉ।
ହଁ।
ଆଉ ହଁ ଆମର ଲାଷ୍ଟ ଦିନ ଚିଅର ବାଲା ବି ଆସିବେ ଫାଇନାଲ ଦିନ।
କେତେ କଣ କେତେଟା ଚେୟାର ଗଲଛ ଆଣିବା?
ଚିୟର ଗାଲ ସିଏ ଆଣିି ଚିୟର ଗାଲ ଦି ଜଣ ଦି ଜଣ ତିନି ଜଣ ତିନି ଜଣ ଆସିବେ ଆଉ
ସେମାନେ ଆଇଲେ କେତେ କଣ ନେବେ?
ସିଏ ଆସିଲେ ଯାହାହେଲେ ବି ଦେଖେ ଆସିଲେ ସେ ସାତ ହଜାର ଖଣ୍ଡେ ନେଇଯିବେ ତିନି ଜଣ ଆସିଲେ।
ହଁ।
ସାତ ଆଠ ହଜାର ନେଇ ଯିବେ। କାରଣ ମୁ ଦେଖ ମୋ ପାଖରେ ଦଶ ହ ଆମ ଟିମରେ ଦଶ ହଜାର ଅଛି।
ହଁ।
ଦଶ ହଜାରେ ସିଏ ଏବେ କଲେକ୍ସନ କରି କଲେ ମୋ ଟୋଟାଲ ଖର୍ଚ୍ଚ ଉପରେ କେତେ କଣ ଯାଉଛି ସେ ତିରିଶ ପାଖପାଖି ଯାଉଛି ହେରି।
ହଁ ଦେଖିବା ଯଦି ହବ ହବ ନହେଲେ ସମସ୍ତେ ହାତରୁ ହେଇକି
ହଁ ତିରିଶ ପଇଁତିରିଶ ଯାଉଛି ଏରେ ଆଉ। ଆଉ ପଡିଆ ଟା ଟିକେ ମୁଁ ଦେଖୁଥିଲି ଟିକେ ଅସନା ହେଇି ପଡିଛି ପଡିଆ ଟା।
ପଡିଆ ଟା ନ ମୋ ପିଲା ଲାଗି ସଫା କରିଦବା ଆଉ ସେଇ ବଡ ମୁଣ୍ଡରେ ଯୋଉ ମା ଟି ଅଛି ନହେଲେ ସିଉ ଡାକି ସେପଟ ଉଠେଇ ଦିଅନ୍ତା ଆଉ।
ହଁ।
ହଁ ଆଉ ଆମ ପିରିଟା କଣ ମା ଲିପାଲିିପି କରିବା ନା ସିମେଣ୍ଟ କରିଦବା।
ନାାଇଁ ସିମଣ୍ଟ ନା ଆମ ସିମଣ୍ଟ କଲା ଟାଇମ କାହିଁ। ଟିକେ ଲିପାଲିପି କରିଦେବା ଟିକେ ସେଇଟା ଆଉ।
ଆ ଆ ଆ
ଗୋବରକୁୁ ମାଟି ମିଶିକି ଲିପିଦେଲେ ଚିକଣ ହେଇଯିବ ପିସ୍ ଟା ଆଉ
ହଁ ହଁ
ହଁ
କେତେ ଓଭରିଆ କଣ ମ୍ୟାଚ ଖେଳିବା?
ମ୍ୟାଚ ଟା ଆମ ଦେଖେ ମ୍ୟାଚ ଟା ଆମେ କରିବା ଦଶ ଓଭର ଲେଖା କରିବା ଦିନକୁ।
ହଁ
ତ ଟେନିସ ବଲ ନା ଅଧିକ କଲେ ଭଲ ଲାଗିବନି।
ହଁ
ଦଶ ଓଭର ଲେଖା କରିବା ଫାଇନାଲ ଟା ପଛେ ବାର ଓଭରିଆ କରିଦବା ଆଉ।
ହଁ ହଁ ହଁ ହେମିତି ହେଲେ ଭଲ ହେବ।
ହଁ ଫାଇନାଲ ଟା ବାରର ଦେଇ ଦଶ ଓବର ଲାଗି ଖେଳିବେ ଆଉ। ଆ ଦେଖେ ଏଣ୍ଟ୍ରି ଫି ଟା ୱନର ଯେହେତୁ ଏଣ୍ଟ୍ରି ଫି ଟା ତାଙ୍କୁ ଆଣିବା କେତେ କହିଲୁ ଦି ହଜାର ଲଖେ ଏଣ୍ଟ୍ରି ଫି।
ହଁ
ବୁଝିଲୁ
ହଁ
ଷୋହଳଶହ ଟଙ୍କା ହେଇଗଲା।
ହଁ
ହଁ
ହଉ
ଏମିତି କରିଦିଏ ତି ନାଇଁ ନା ଦି ହଜାର ନହଁ ପଚିଶ କି ଦି ହଜାର ଦେଖିବା ଏ ପଚିଶହ କରିବା ମତେ ଲାଗୁଛି ପଚିଶହ।
ହଁ ନହେଲେ ଏତିକି କରିବା ଆଉ।
ହଁ
ଆ ସବୁ ଟିମ୍ କନଫର୍ମ କର କରି ସାରିଲେଣି?
ନା ନା କନଫର୍ମ କରିନେ ତ ଏତିକି ଟିମ୍ କୁହା ହେଇଛି ସେ ବି ଆସିବେ କାରଣ ସବୁବେଳେ ଆମର ଟିମ୍ ଖେଳୁଛନ୍ତି ନାଇଁଠି।
ହଁ
ହଉ ହଉ ଯାହଉ ପଡିଆରେ ଗଲେ କାଲି ଗଲେ କଥା ହବା ଆଉ।
ହଁ ହଉ କାଲି ପଡିଆାର କଥା ହେବା।
ହଉ ରଖୁଛି।
ହଁ